କଣ କର।
ଏଇ ମୁଁ ଏମତି ଟିକେ ଖାଉଥିଲି ଖାଇବସିଥିଲି ତମ ଫୋନ ଆସିଲା ଆଉ ମାନେ ଖାଇକି ଉଠି ସାରିଛି ତମ ଫୋନ ମାନେ ଏମିତି ଆସିଲା ଆଉ ହଁ।
କଣ ଖାଇଛ।
ମୁଁ ଖାଇଥିଲି ଚା କୁ ରୁଟି ଟିକେ ଏମିତି ଖାଇଥିଲି ଆଉ ସକାଳ ହାଲକା। ତ ଖାଥିଲା ତାପରେ। ପୁଣି ଖାଇବା ବାରଟା ଗୋଟେ ବେଳୁ ଖାଇବା ଆଉ।
ଘରେ ସବୁ କଣ କରୁଛନ୍ତି।
ଘରେ କଣ କି ମୁଁ ହେଲା ବାପାର ଅଛି ସେ ମୋ ବୋଉ ରୋଷେଇ ଫୋଷେଇରେ ବ୍ୟସ୍ତ ତାପରେ ବାପା ଏଇନା ଧାନର ସମ। ଆସିଗଲାଣି ନା ଧାନ ମାନେ ଚାଷ। ସମୟ ଆସିଗଲାଣି ସେ ଯୋଉ। ଧାନ କୁ ଯଉ ଆମର ଗଜା କରିକି ତାକୁ ବିଲକୁ ମାନେ ନଉଛନ୍ତି ସେ ବୁଣିବା ପାଇଁ ଆ ଚାଷ।
ହଁ ହଁ ପ୍ରାୟତଃ ରଜ। ରଜ ପରଠୁ। ପ୍ରାୟ ଚାଷ କାମ ଆରମ୍ଭ ହେଇଯାଏ ହଁ ଆମର ଏଡେ ବି ଚାଷ କାମ ଆରମ୍ଭ ହେଲାଣି।
ହଁ ତାପରେ ଆମର ଚାଷୀ ମାନେ ଓଡିଶାର ମାନେ ଯେତ ମାନେ ଚାଷୀ ଚାଷ। ହଁ ଚଷା ଇଏ ମ ସେ କାମ ଟା ଆରମ୍ଭ ହେଇଯାଏ ମୌସୁମୀ ବି ଆସିଗଲାଣି ସେ ମୌସୁମୀ ର ଆଗମନ ସହିତ ବି ମାନେ ଚାଷ। ବଷ ବର୍ଷ ପୁରା ହେଇଯାଏ ମାନେ। ଗରମଟା ହୁଏ ଆଉ। ଆମର ଏଠି କଣ କି ଆମର ଏଠି ଧାନ। ଫାନ ଆଉ ମୁ। ର ବିରି ଫିରି ଏମିତି ସବୁ ଚାଷ। କରିଥାଏ କିନ୍ତୁ ଏଇନା ଯୋଉ ବର୍ଷା ଦିନ ବୋଲି କେବଳ ଏଠି ମାନେ ଧାନ ଧାନ ସରିଲା। ପରେ ପୁଣି ହଁ। ଶୀତ ଦିନ ବେଳକୁ ମୁଗ ବିରି ଏମିତି ହୁଏ କିନ୍ତୁ। ଧାମର ଏଇଠି ବେଶ। ସେ ଧାନ ଟା ଉପରେ ବେଶୀ ପ୍ରାଧାନ୍ୟ ଦିଆଯାଇଛି। ଆଉ ମାନେ ଲୋକମାନେ ବେଶୀ ମାନେ ମୁଖ୍ୟ ଜୀବିକା କହେ ଏଠି ଚାଷ ଚାଷ ଉପରେ ହଁ ଧାନ ଚ କରିକି ମାନେ ଲୋକ ଏଠି ମାନେ ନିଜେ ଆତ୍ମନିର୍ଭରଶୀଳ ହେଇପାରନ୍ତି। ମାନେ ଭଲ ସେଥିରୁ ବି ନିଜେ ମାନେ ଭଲ ଦି ପଇସା ବି ପାଇପାରନ୍ତି। ଏମିତି ଆଉ ଏଇଟା ମୁଖ୍ୟ ଆଧାର ଜାଣିକି ଚାଷ। ତାପରେ ଆଉ ଯିଏ ଯୋଉ ମାନେ କାମ କରିପାରିବ। କିନ୍ତୁ ଚାଷଟା ଏଠି ମୁଖ୍ୟତଃ ଆମର ହୁଏ। ଆଉ ସେଇ ଚାଷ ବାସ ପାଇଁ ଚାଲିଛି ପ୍ରସ୍ତୁତି ଆଉ। ରଜ ବି ସରିଗଲା ଆଉ ରଜ
ବି ଆମର ବି ଚାଷ କରାଯାଏ ଆମର। ମୁଁ ଯେଉଁ ତମେ କେବେ ବିଲକୁ ଯାଇଛ?
ହଁ ମୁଁ ଯାଇଥିଲି ଯେତେବେଳେ ଛୋଟ ଥିଲି ବାପାଙ୍କ ସାଙ୍ଗରେ। ତାପରେ ସେଇ ସମୟରେ ବି ଜେଜେବାପା ମୋର ଥିଲେ। ଆଉ ଆମେ ଯାଇଛୁ ବହୁତ ଥର ଯାଇଛୁ ତାଙ୍କ ସାଙ୍ଗରେ। ଆ ମାନେ ଭଲ ଲାଗେ ସେ ଯୋଉ ପରିବେଶଟାକୁ ହୁଁ ହୁଁ।
ନା। ହଁ ଯେତେବେଳେ ଯାନ୍ ନ୍ତୀ ଆମର ସେତେବେଳେ ହଳ ରେ ହଳ କରାଯାଏ। ଏବେ ସବୁ ଟ୍ରାକ୍ଟରରେ ବୁଲିଲାଣି ମୋର ମନେ ଅଛି ଆମର ସେତେବେଳେ ହଳରେ ହଳ ଯାଏ ଆମର ଦିଟା ବଳଦକୁ ଗୋଟେ ତାଙ୍କ ବେକରେ ଗୋଟେ ପକେଇବେ କାଠରେ ତିଆରି। ହଁ ତାକୁ ଜୁଆଳି କହନ୍ତି। ସେ ଜୁଆଳିକୁ ପକେଇକି ତା ସହିତ ଗୋଟେ ଜୁଆଳି ସେ ଜୁଆଳିରେ ଗୋଟେ ଲଙ୍ଗଳକୁ ବାନ୍ଧିବି ଲଙ୍ଗଳକୁ ବାନ୍ଧିବେ। ସେଥିରେ ଗୋଟେ ମୁନା ଥାଏ ସେଇଟାକୁ ମାଡିକି ଜମି ଚାଷ କରାଯାଏ ଏବେ ସିନା ଟ୍ରାକ୍ଟର ହେଇଗଲାଣି। ସେତେବେଳେ ସେଇ ଯୋ ହୁଁ ବଳଦ ଲଗେଇକି ଆମର ଚାଷ କରାଯାଏ। ତ ଆମର ସବୁ ଯାଆନ୍ତି ଯିଏ ସବୁ ଲୋକମାନେ ଯାଆନ୍ତି। ତାଙ୍କୁ ବାପା ନେଇକି ଯାଆନ୍ତି ସେମାନଙ୍କ ପାଇଁ ଖାଇବା ନେଇକି ଯାଆ ନ୍ତି ଆଉ। ମୁଁ ମୁଁ ବି ତାଙ୍କ ସହିତ ଯାଏ। ସିଏ ମୋ ବାପା ସେଠି ବିଲରେ ସେ ଲୋକମାନଙ୍କୁ ଜଗନ୍ତି। ତା ସହିତ ସେ ଲୋକମାନଙ୍କ ଖାଇବା ସହିତ ତାଙ୍କ ନିଜ ଖାଇବା ନେଇକି ଯାଇଥା ଥାନ୍ତି ମୁଁ ବି ଯାଏ ତାଙ୍କ ସହିତ। ମତେ ବିଲରେ ଖାଇବାକୁ ବହୁତ ବଢିଆ ଲାଗେ।
ଭଲ ଲାଗେ ସେଠି ବସିକି ହଁ।
ହୁଁ ପୁରା ଏମିତି ଖୋଲା ଆକାଶ ତଳେ ପୁରା ବଢିଆ ଲାଗେ। ସେ ଖାଇବା ପାଇଁ ମୁଁ ଯାଇ କି ବିଲରେ ଖାଏ। ମତେ ମଜା ଲାଗେ ବେଶୀ ଯିବା ପାଇଁ ତାଙ୍କ ସହିତ ଖାଇବା ପାଇଁ, ଆମର ବି ସିଆଡେ ବେଶୀ ଧାନ ଚାଷ ଧାନ୍ୟା ଦିଆଯାଏ।
ତମର ସେଠି ସେ ଧାନ ଚାଷ ନା ମାନେ ବେଶି ପ୍ରାୟତଃ ଆମ ଏଠି ଓଡିଶାର ଧାନ ଟାକୁ ଯେମିତି ଅନ୍ୟ ମାନଙ୍କର କୋଉ ରାଜ୍ୟରେ ଗହମ କୋଉ ଇଏରେ ଆମର ସେମିତି ଏଠି ଧାନ ହଉ ମାନେ ପ୍ରାୟ ସମସ୍ତଙ୍କର ଧାନ ଟା କହିଲେ ମୁଖ୍ୟ ମାନେ ଚାଷ। ଆମେ ବି ସେମିତି ପିଲାଦିନେ ଜେଜେବାପା ଆଉ ବାପା ବାରିକାଙ୍କ ସହିତ ମାନେ ଯାଉ ବୁଲାବୁଲି କରୁ ତାପରେ ବର୍ଷା ଦିନେ ଦେଖିବ ସେଠି ଯାଉଥିବା ସମୟରେ ଦେଖିବ ବିଲ ମାନେ ପୁରା ଶସ୍ୟ ସମ୍ଭଳ ପୁରା ପୁରା ସବୁଜ ସବୁଜ ସବୁ ବିଲ ଫିଲ ହେଇଯାଇଥିବ ପାଣି ବି ବହୁତ ଜୋରରେ ସବୁ ପୁରା ସବୁ ପୋ ଖରୀ, ନାଳ ପୁରା ଭରପୁର ଥିବ ପାଣି ରେ ମାନେ ଦେଖିଲେ ସେ ଯୋଉ ଦୃ ଶ୍ୟ ଟାକୁ ଦେଖିଲେ ମାନେ ଯେମିତି ଲାଗିବ ତାପରେ ମନର ଗୋଟେ ଶାନ୍ତି ଆଉ ଆନନ୍ଦ ବି ଲାଗେ ନା ସେ ଯୋଉ ଦୃଶ୍ୟ ଟା।
ହଁ ଯେତେ ପ୍ରକୃତି ସହିତ ଯୋଡି ହେଇକି ରହିବ ସେତେ ସୁନ୍ଦର ଲାଗିବ।
ସେତେ ଲାଗିବ ସାଧବ ପୋକ ଯୋଉ ଲାଲ ଲାଲ କେବେ ଦେଖିଛ ନା ଖିନ ମାନେ ସାଧବ ପୋକ ମାନେ ସବୁ ଏମତି ଯାଉଥିବେ ହଁ ଆହୁରି ମାନେ ସେ ଯୋଉ ସବୁଜ ଶାଗ ଉପରେ ଏଇ ଯୋଉ ମାନେ ଯୋଉ ହେଇଥିବ ସବୁ ଇଏ ସେ ଚାଷ ବାସ ଯାହା ହେଇଛି। ଥିବ ତାପରେ ଦେଖିବ ଯୋଉ ଘାସ ଘାସ ଗଛ ଇଏ ପି ଉପରେ ସେଇଟା ଯୋଉ ବସେ ସେ ଚାଲିକି ଯାଏ ସେଟା ଆହୁରି ତାକୁ ଦ୍ୱିଗୁଣ କରିଦିଏ ତା ମାନେ ସୌନ୍ଦର୍ଯ୍ୟ ଟାକୁ ଭଲ ଲାଗେ ଯାଇକିବି
ଆଉ ଗୋଟେ କଥା ମାନେ ହଁ। ବିଲରୁ ଦେଖିବ ଫେରିଲା ବେଳକୁ ବାଟରେ ସବୁ ଧର କୋଳି ଗଛ ଥାଏ। ବେଶୀ ଥାଏ ଏଇ ସମୟରେ ନୁହେଁ ଯେତେବେଳେ ଧାନ କଟା ଟା କଟି ସମୟରେ ମୁଁ ବହୁତ ଥର ଯାଇକି କଣ୍ଟେଇ ଗୋଳି ଖାଇବା ପାଇଁ ବି ଯାଏ। ସେତେବେଳଳେ ଟିକେ ଖରା ଆସିଯାଇଥାଏ ଶୀତ ଶୀତ ଟିକେ ଟିକିଏ ଥାଏ। ଖରାପ ହିଁ ହୁଏ ତ ମୁଁ ସେଇ ସମୟରେ ଯାଏ ବେଶୀ କଣ୍ଟେଇ କୋଳି ଖାଇବା ପାଇଁ ସେମାନେ ବିଲରେ ଯାଆନ୍ତି ଧାନ କଟା କଟି ହୁଏ ମୁଁ ବୁଲି ବୁଲିକି ସବୁ ଯୋଉ ବଢିଆ ଲାଗେ କଣ୍ଟେଇ କୋଳି ସେ ମଜା
ହଁ କଣ୍ଟେଇ କୋଳି ତାପରେ ଆଉ ଗୋଟେ ଗୋଟେ ବୁଦା ବୁଦା ଯୋଉ ଛୋଟ ହଁ କଣ୍ଟେଇ କୋଳି ତାପରେ ଆଉ ଗୋଟେ ଯୋଉ ଛୋଟ ଛୋଟ ବୁଦା ବୁଦା ଯୋଉ ବର କୋଳି ଭଳିଆ ଛୋଟ ଛୋଟ ତାହା ଦେଖ ମିଠା ବି ଲାଗେ ଟିକେ ଖଟ ଲାଗେ କିନ୍ତୁ ଭଲ ଲାଗେ ଯୋଉ
ସେଇଟାକୁ କ୍ଷୀରି କୋଳି କୁହନ୍ତି। ହଁ ସେଟା ସେଟା ହଉଛି ବଇଁଚ ଗୋଳି ଆଉ ଗୋଟେ ଖିରି ଗୋଳି ବଢିଆ ଲାଗେ ଆମ ଘରେ କୁହନ୍ତି ତମେ ସବୁ କୁଆଡ଼େ ବିଷ ଫଳ ଖାଇଯିବ ଏମିତି ବୁଲୁଛ କି କୋଳି କି କୋଳି ଖାଉଛ ଜାଣିନ ହଁ ହଁ ଆମେ ଜାଣିଛୁ ସବୁ। ଭଲ ଏଟା ଖାଇବା କୋଳି। ଆ ଖାଉଛୁ ମୋ ବୁଢୀ ମା ସବୁବେଳେ ଚିଡିବ
ଆଉ ସେଇଟା ଧାନ ପ୍ରାୟ କଟାକଟି ହଁ ଧାନ କଟାକଟି ସମୟରେ ସେଇଟା ପ୍ରାୟ ଅଧିକ ମାନେ ସେ ଯୋଉ କୋଳି ଫଳି ମିଳେ ତାପରେ ଏବେ କଣ କି ଧାନ କଟା କଟି ସମୟରେ ମେ ଆଉ ଯାଉନିଁ ସେ ଯୋଉ ମେସିନ୍
ନା ମେସିନ୍ ପଳଉଛି ଏବେ ତ ଆମେ ବଡ ହେଇଗଲେଣି ଆଉ କଣ ଯିବା ଏ ସବୁ ଛୋଟ
ଛୋଟ ବେଳ ର ସ୍ମୃତି ଆଉ କିନ୍ତୁ ଏବେ କା ଧାନ ସେଇ ସମୟରେ ଶଗଡ ଗାଡି ଥିଲା ଶଗଡ ଗାଡି ଉପରେ ବି ଧାନ ଯୋଉ ତାକୁ କାଟିକି ରଖନ୍ତି ତାକୁ ତାପରେ ଭିଡନ୍ତି ଯୋଉ ହଁ ସେଥିରେ ବସିକି ଆସନ୍ତି ଓଦର ପୋଦର ଭଳିଆ ଏମିତି ଥାଏ। ଆ ତାପରେ ଧାନ କ ଲତା ଦେଇଥାଏ ବଳଦ ଯୋଉ ଇଏ କରିକି ତାପରେ ରଖିକି ତାକୁ ଟାଣି ଟାଣି ଆଣନ୍ତି ଆଉ କିନ୍ତୁ ଏବେ ତାପରେ କିଛି ମାନେ ଏମିତି କିଛି ବର୍ଷ ଚାଲିଲା ତାପରେ ଟ୍ରାକ୍ଟର ହେଇଗଲା ସମସ୍ତେ ଟ୍ରାକ୍ଟର ସାହାଯ୍ୟରେ ଆଣିଲେ ତାପରେ ତ ବର୍ତ୍ତମାନ ଧାନ କଟା ଯୋଉ ମେସିନ୍ ହେଇଗଲା ନା ଆଉ କାହାକୁ ବିଲକୁ ଯିବାକୁ ପଡୁଛି ନା କଣ ନା ଲୋକ ବି ଆଉ ଯାଉଛନ୍ତି ସେ ବାସ ଜଣେ ଦି ଜଣ ଗଲେ ସମୟ ଦେଖିଦେଲେ ଏତିକି ସମୟ ଭିତରେ ଧାନ ସବୁ କଟା ହେଇଗଲା ନାଇଁ କି ତାପରେ ଧାନ ଆସିକି କି ମାନେ ଯୋଉ ଅ ଘରେ ବି ରହିଯାଉଛି ମାନେ ଆଗରୁ ତ ଖଳା ଫଳା କରିଥିଲେ ଏବେ ବି ଲୋକ ଆଉ କହୁନାହାନ୍ତି ଡାଇରେକ୍ଟ ମାନେ ବ
ମେସିନ ରେ କଟା ହେଇଯାଉଛି ନା ହଁ ମେସିନ ରେ ଖାଲି ଗୋଟା ଧାନ ପଳେଇଆସଛି ଧାନର ଯାହା କ ଛ ତା ନଡ଼ା କେଣ୍ଡା ସବୁ ରହୁଛି ସେ ଆଡେ।
ସବୁ ସେଆଡେ ରହିଯାଉଛି ଆଉ ହଁ ଆଉ ସେତେବେଳେ ଧାନ ଯୋଉ ସେ ମାନେ ହଳା ଆଣିକି ସବୁ ରଖନ୍ତି ତାକୁ ବଳଦରେ ଦେଖିବ ଯୋଉ ଇଏ କରନ୍ତି ମାନେ କଣ କହିଲ ଧାନ ଟାକୁ ଅମଳ କରନ୍ତି ମାନେ ବଳଦ ସାହାଯ୍ୟରେ। ଆଉ ତାପରେ ସେ ଯୋଉ କୁଟା ଗୁଡାକ ସବୁ ସାଇତିକି ରଖନ୍ତି ବର୍ଷ ସାରା ଗାଈ ଗୋରୁ ଘରେ ସବୁ ରଖିଥାନ୍ତି ନା
ଗାଈ ଗୋରୁ ମାନେ ଖାଇବା ପିଇବା ପାଇଁ ମାନେ ସେଗୁଡାକ ସବୁ ରଖିଥାନ୍ତି। ଅ ଏବେ ଆଉ କିନ୍ତୁ ଆଉ ସେମିତି ନାହିଁ ମାନେ‌। ଗାଈଗୋରୁ ବିି କେହି ରଖୁନାହାନ୍ତି ଏବେ ଖାଇବା
ମେସିନରେ ଯେହେତୁ ଚାଷ ହେଇଯାଉଛି ଆଉ କେହି ବଳଦ ରଖୁହାନ୍ତି ହଁ।
ଆଉ ତମେ କେବେ ଶଗଡ଼ୁ ଗାଡିରେ ଵସିଛ।
ହଁ ମୁଁ ଶଗଡ ଗାଡିରେ ବସିଛି ଥରେ କଣ ହେଇଛି ଶଗଡ ଶଗଡ ଗାଡିରେ ମୁଁ ବସି ଥରେ କଣ ହେଇଛି ମୁଁ ଛୋଟ ଥିଲି ମୋର ମନେ ଅଛି ମୁ ଛୋଟବେେଳେ ଭାରି ଦୃଷ୍ଟାମି କରେ। କଣ ଆମର ଶଗଡ ଗାଡି। ଯିବ ବୋଲି ବିଲକୁ ଛିଡା ହେଇଛି। ଶଗଡ଼ ହଁ ତଳେ ଯୋଉ ଚକ ବୁଲେ ତା ତଳେ ଗୋଟେ ଅଖ ଥାଏ। ତାକୁ ଅଖ କୁହନ୍ତି। ସେମିତି ଶଗଡ଼ ହୁଁ, ମୁଁ କଣ କରିଛି? ସେ ଶଗଡ଼ ଗାଡ଼ିର ତଳେ ସେଠି ଚୁପ୍ କି ଓହଳି ପଡ଼ିଛି। ଆମର ଗାଡି ଧରିକି ପଳେଇଲେ। ମୁଁ ହୁ। କେ ଓହଳି ପଡିଛି। ଶଗଡ଼-ଅ ଗାଡି ତା ତଳେ। ମତେ ଏତେ ମୋ
ଆଚ୍ଛା। ହ୍ୟାଲୋ!
ମୁଁ ଏଠିବସି ଯାଇଛି। କିଛି ବାଟ ଗଲା ପରେ ସିଏ ଯିଏ ଆମର ଶଗଡ଼ ଗାଡି ନଉଥିଲେ। ସିଏ କହିଲେ ଆରେ ତୁ କୁଆଡେ ତୁ କେତେବେଳେ କୋଉଠି ଥିଲୁ କେମିତି ଆସିଲୁ ମୁଁ ଆଉ କିଛି କହୁନି ମୋ ବାପା ଥାଆନ୍ତି ବିଲରେ ସିଏ ଖେ ମୋତେ ଖି ହେଲେ ତୁ କେମିତି ଆସିଲୁ ଶଗଡ଼ ଗାଡ଼ିରେ। ଇଏ ସିଏ ମୁଁ ଲୁଚିକି ପଳେଇଛି ବୋଲି ଆଉ କେହି ଆମର ଜାଣି ନାହାନ୍ତି।
ଆ ଘରେ
ଆମ ଘରେ ଵି ପାଟିକଲେ ନା ଲୁଚିକି ପଳେଇଛି ମୁଁ ସେଦିନ ବହୁତ ଗାଳି ଶୁଣିଥିଲି ମୋର ମନେ ଅଛି। ବହୁତ ପାଟି କରିଥିଲି ଆମ ଘରେ। ଚେଡିଯାଇଛୁ ତାପରେ ଯଦି ଶଗଡ଼ ଗାଠାରୁ ପଡ଼ିଥାନ୍ତୁ ଏମିତି ତଳେ ଓ ହୋଳିକି ପଳେଇଥିଲ।
ହଁ ହୁଁ ହଁ ସେଇ ଜିନିଷ ଗୁଡାକ ଭାବିଲେ ବହୁତ ମାନେ ଖୁସି ଲାଗେ ସେ ସମୟ ସବୁ ମାନେ ଧିରେ ଧିରେ ସମୟ ସରେ ଜାଇ ସବୁ ବଢ଼ିଗଲାଣି ମାନେ ହିତ ସେ ମାନେ ଆଉ ନାହିଁ। ଏବେ ତ ପୁରା ଆଜିକାଲି ଛୁଆ ଆମେ ସବୁ
ଆମେ ଯାହା ସବୁ ଛୋଟବେଳେ ଜାଣିଛେ ଆମ ପିଲାମାନେ ସେ ନା ଜାଣିପାରିବି।
ଜାଣି ପାରିବେନି ମାନେ ଆମେ ଯେମିତି ଦେଖୁଛେ କି ନାଇଁ ଆମେ ଏବେ ଗାଈ ଦେ ଦେଖୁଛେ ସେମାନେ ଯେତେବେଳେ ବଡହେବେ ସେମାନେ ଜାଣିବେ କି ନାଇଁ ଗାଈ ବୋଲି ଏମିତି ଗୋଟେ ଜୀବ ଥିଲା ତାର ଚାରିଟା ଗୋଡ ଥିଲା ତାର ଦିଟା ସିଂଙ୍ଗ ଥିଲା ସେ ଦେଖିବା ପାଇଁ ଧଳା ମାନେ ଆଉ କିଛି ବର୍ଷ ରେ ମାନେ ମାନେ ଏ ବି ଲୋପ୍ ପାଇଯିବ ଆ ସବୁ ଧୀରେ
ସନ୍ ଟା ଜାଣିବେ ଆମ ଆମ ଆମ୍ ପିଲାମାନେ ଜାଣି ଦେଇଛନ୍ତି ତାଙ୍କ ପିଲାମାନେ ମଧ୍ୟ ସେଇଟା ଜାଣିପାରିବେନି।
ସେଟା ଜାଣିପାରିବେନି ସମୟ ସହିତ ତ ସବୁ ବି ବଦଳୁଛି। ଆଗରୁ ସମୟ ଥିଲା ମାନେ ଲୋକମାନଙ୍କର ମାନେ ସମସ୍ତେ ଗୋଟେ ବସିବା ଗୋଟେ ଜାଗାରେ ତାପରେ ଯୋଉ ପରିବାର ସହିତ ମିଶିକି ରହିବା ଇଏ କରିବା ସେଗୁଡା ଧୀରେ ଧୀରେ ଧୀରେ ଧୀରେ ସବୁ ମାନେ ମାନେ ସମାଜ୍ ସତ ବି ବଦଳି ଯାଉଛି ଆମର ଯେମିତି ଏ ବର୍ତ୍ତମାନ ଫୋନ ର ସମୟ ହେଇଗଲାଣି ସମସ୍ତେ ମାନେ ଆଉ କିଏ ମିଳିମିଶିକି କଥାବାର୍ତ୍ତା କି ଗୋଟେ ସୁଖ ଦୁଃଖ ଏମିତି କିଛି ଆଉ ହେଇପାରୁନି ସମସ୍ତେ ନିଜ ନିଜ ମାନେ ଇଏରେ ବ୍ୟସ୍ତ। ନାଇଁ କି ମାନେ ସମୟ ସହିତ ସବୁ ବଦଳିଯାଉଛି ଆଉ ଲୋକଙ୍କ ସହିତ ଏତେ ଆଛା। ହ୍ୟାଲୋ। ମୁଁ କହିଲି ସମୟ ସହିତ ବି ସବୁ ବଦଳି ଯାଉଛି।
ହଉ ଝିଅ ରଖୁଛି।
ଆଛା ଠିକ ଅଛି।